ହଉ ହଁ।
ହ୍ୟାଲୋ ହ୍ୟାଲୋ
ହଁ ମୁଁ ଏଇ ପୋଖରୀ ଆଡେ ଅଛି ଟିକେ।
ଖାଇସାରିକି ଯାଇଛୁ ସିଆଡେ?
ଏ ପେଟ ଟା ଟିକେ ଭଲ ଲାଗିଲାନି ପଳେଇ ଆସିଲି ବୁଲିବାକୁ ଆମ ଦିଅର ଙ୍କ ଘର ଆଡେ। ସେ ଗାଁ ବାହାରେ ଘର କରିଛନ୍ତି ତ। ବର୍ଷା ହଉଥିଲା ସକାଳ ପହରୁ ଏବେ ଛାଡି ଯାଇଛି ମୁଁ ଏଇନେ ଯାଇ ଟିକେ ବୁଲି ଆସିବି ସେଇଆଡ଼େ ଆଉ
ସଡା ଆଉ ଅଛି ନା?
ହଁ କୁହ।
ବଡଟେ ହେଇଯିବ
ତ ରୋଷେଇ ବାସ ସରିଲା ନା ଖିଆ ସରିଲାନି ନା
ହଁ ଖିଆ ସରିନି ଆଉ ଖିଆ ପିଆ ହବ। ଖିଆ ପିଆ ହବ ସରିନାଇ ସାଢେ ଗୋଟେରେ ଖାଇବେ ଆଉ। ଆଉ କଣ?
ଓହୋ ଝିଅ ଝିଅ ଖାଇସାଇଲାଣି? ପୁଅ ସ୍କୁଲ ଯାଇଛି ନା ଘରେ ଆଜି?
ଆଜି ସ୍କୁଲ ଯାଇଛି ତା ଦେହ ଭଲ ନାହିଁ ଥଣ୍ଡା ହେଇଯାଇଛି ଉଦା ହେଇକି।
ହଁ ଯାଇଜି ଆଜି।
ହଁ ଯାଇଛି ତ ଦେଖା ଯାଉ କଣ କରୁଛି ଆଉ ଆଉ ଏଇ ଯଉଁ ତୋ ପୁଅ ବି ପଳେଇଥିବ ସ୍କୁଲ ଖାଇକି ପଖାଳ,
ହାଲୋ।
ହଁ।
ହଁ ମୋର ତ ଦେହ ଟା ଟିକେ ଭଲ ଲାଗୁନି ଥଣ୍ଡା ପ୍ରବଳ ଧରିଛି ଆଉ ଘୋଳା ବିିନ୍ଧା। ତାପରେ ବେଳୁସୁ ଉଠୁଛି ରାତିରୁ ନିଦ ଭାଙ୍ଗି ଯାଉଜି ଚାରିଟା ବାଜି ନଥିଲା।
ହୁଁ।
ହାଲୋ।
ହଁ ଘର ତାଲା ଦେଇକି ଯାଇଛୁ ନା ଆସିଲୁଣି?
ଗ୍ୟାସ ରେ ରୋଷେଇ କରିକି ଖାଇ ଇଏ ଯାଇନି ଗରମ ପଖାଳ ସେମଦି ଥୁଆ ଯାଇଛି।
ମର ତ ଆସିନି କଣ କରିବି ସୁନନ୍ଦା ସାରେ
ମୁଁ ପୁରା ଖଳାରେ ଆମ ଓସ୍ତ ଗଛ ଯୁଆଡେ ସେଇଆଡେ ମୁଁ
ପବନ ଦଉଥିବ ଭଲ?
କଣ କରିବି କିଛି ମତେ ଆସୁନି ଶୁଭୁନି। ତମ କଥା ଟା।
ଆଉ କାକୁଡି ସବୁ ଲଗା ହେଇଥିବ ସେଠି ବିଲରେ ବିଲରେ ସବୁ ଏଇନା କାକୁଡି ଫସଲ ସବୁ ଲଗା ହେଇଥିବ ମାନେ ସବୁ ଫସଲ ଲଗା ହେଇଥିବ ଏଇନା ବିଲରେ।
ପୁଅ ଯାଇଛି ସ୍କୁଲ ଆସିବ କି କଣ ଖେଳ ଅଛି ଲଗେଇ ଯନି କୋବି ତରକାରୀ କରଛି ଗରମ ଭାତ ତାର ଖାଇବ ତ ବାପା କାଲି ଆଣିଥିଲେ।
କୋବି ଫୁଲକୋବି କାକୁଡ଼ି କାକୁଡ଼ି ଖାଉଛ ନା? କାକୁଡି ଖାଉଛ ନା?
ଆଉ ସେଇଆକୁ ରାନ୍ଧିଦେଲିି ଆଜି ଆଉ।
ହଁ ମନେ କାକୁଡି ଦଉଛନ୍ତି ନା କିଏ?
ଆଉ ଘରେ ଭଲ ନା ମା ହେରିକା ଦେହ ସବୁ?
ହଁ ସବୁ ଭଲ।
ଆଉ କଣ?
ମଝିରେ ତାଙ୍କ ଦେହ ଖରାପ ହେଇଥିଲା ଆଉ ଭଲ ହେଇଗଲା ନା? ହଁ।
ଆଉ କଣ?
ଆଉ ତମ ଗାଈ ଦେହ ଭଲ ହେଇଗଲାଣି ନା? କହିଥିଲା ଗାଈ ଦେହ ଖରାପେ
ଭ ଏରା ଭଲ ନଥିଲା କଣ ଥଣ୍ଡାରେ ବୁଲୁଛନ୍ତି ଖରା ତରରେ ବୁଲିକି ଘରକୁ ଆସି ଶୁନୁନାହାନ୍ତି ଆଉ
ତାକୁ ଟିକେ ଅନେଇବ ବେଶୀ ଛାଡିବନି ଆଉ ଏ ଯୋଉ ଚରିବାକୁ ବର୍ଷା ଦିନ ହେଲାଣି।
ଏରା ବନ୍ଧା ହେଉଛନ୍ତି ଆଉ ଏଇ ଗାଁ ତଳେ ବନ୍ଧା ହେଉଛନ୍ତି।
ଗରମ ଉଷୁମ କରିକି ଦବ ଗାଈକି ଖାଇବାକୁ।
ହଁ ଏଇଥର ଉଷୁମ ପିଇବ ବର୍ଷା ଦିନ ଆଇଲାଣି ଆଉ। ଉଠା ଚୁଲି ନଠୁଆ କରି ମିଳୁଛି କୁଆଡେ଼?
ତମ ଆଡେ ଧାନ ସବୁ ତଳି ପକେଇଲେଣି ନା।
ତଳି ହେଲାଣି ଖାଲି ବର୍ ବର୍ଷା ହବ ତ ସାର ପଡିବ ରୁଆ ହବ। ଆଉ ଆଠ ଦଶ ଦିନ ପରେ ଯଦି ବର୍ଷା ଟା ହୋଇଯାଏ ଚବିଶ ତାରିଖ ଲଘୁଚାପ ଅଛିି ପା।
ଯାହା ହବ ଆଉ।
ହଁ ଆଉ ତମର କଣ ତମର ତ ନା ଦଉଥିବେ ସବୁ ପରିବା। ପରିବା ପରିବା ସବୁ ଦଉଛନ୍ତି ନା।
ମୋ କଥା ଶୁଭୁନି କି?
ତମେ କାହି ଏ ପର୍ଯ୍ୟନ୍ତ ଖାଇନା ଭୋକ ହେଲାନି ଏପର୍ଯ୍ୟନ୍ତ। ସବୁଦିନ ଲେଟ ରେ ଖାଉଛ ଡେରି ହେଲେ ଖାଉଛୁ।
ଏଇନା ବେଶୀ ଲୋକ ଆଇଛନ୍ତି ସେଠ
ମୋତେ ତ ଖାଲି ସବୁବେଳେ ଭୋକ ଆଉ ରାତିରୁ ଉଠିଛି ମାନେ ଛଅଟା ବେଳକୁ ଭୋକ ଖାଇବି ଜଳଖିଆ।
ଭାତ ଖାଇକି ଭାତ ଖାଆନା ଏତେ ଫୁଲିଯିବୁ। ରୋଗ ହେଇଯିବ ପୁଣି। ଜମା ହଉଛି ଏତେ ଭାତ ଖାଆନା ଦିଥର ଖା ତିନି ଥର ଖାଆନା ଗୋଟେ ଥର ଭାତ ଖା।
ହେଲୋ।
ହଁ ହ୍ୟାଲୋ।
ହ୍ୟାଲୋ।
ଆଉ।
ହଁ ଶୁଭିଲା। ଏତେଥର ଭାତ ଖାଆନା ସୁଗାର ହେଇଯିବ। ସୁଗାର ବଢ଼ିଯିବ ଏତେ ଭାତ ଖାଆନା।
ବଢିଯିବ।
ହଁ ହଁ।
ହଁ ଆମେ ତ ଛୋଟ ବେଳୁ ଭାତ ଖାଉଛନ୍ତି ଖାଉ ଛୁ ଛୁଆ ବେଳୁ ଜନ୍ମଦିନ ଆଉ ବଢିବ କଣ ଆମର ଦେହରେ ସେଟା ସବୁ ଇଏ ହେଇଗଲାଣି ଯେ ସୁଗାର ବଢି ହେଲେ ବି ସୁଧା ଆମର ସେ ସବୁ ନାହିଁ କିଛି ତାକୁ ଆମର ଖାତିରି ନାହିଁ। ଏମିତି ତ ଚାଲିଛି ଦୁଃଖେ ସୁ ଖେ ଭାତ ରୁଟି ପିଠା ମୁଁ ଟିକେ ଭାତ ଭଲ ପାଏ। ମୋର ଭାତ ଖାଏ ଆଉ ଆଜି ସୋମବାର ରାତିକି ରୁଟି।
ପନିର ସବୁ କରିକି ଖାଇସାରିଲୁଣୁ।
ତମ ଗାଁ ରେ ଛୁଆ ବେଳେ ତମେ କଣ ଖାଉଥିଲ କି? ଭାତ ଅ ଛୁଆ ବେଳେ ଖାଉଥିଲ ନା ନା
ଭାତ ଖାଉଥୁନୁ ଏବେ ଆଉ ଭାତ ଖାଇପାରୁନୁ ଗୋଟେ ଥର ଖାଉଛୁ।
ଶାଶୁଘରକୁ ଗଲାପରେ ରୁଟି ଖାଇଲୁ ନା ଭା-
ହଁ ଶାଶୁଘରେ ଭାତ।
ଯୋଉଠିିକି ଗଲ ସେଇଟା ଅଭ୍ୟାସ ନା।
ହଁ।
ହ ଆମର ତ ମୋ ଶାଶୁଘରେ ମୋ ଶଶୁରଙ୍କର ଭାତ ପ୍ରିୟ ସ୍ଵାମୀଙ୍କର ଭାତ ପ୍ରିୟ। ମୋର ଭାତ ପ୍ରିୟ। ଆଉ ଏବେ ତାଙ୍କୁ ଟିକେ ହେଇଗଲା ଯେମିତି ସୁଗାର ବଢିଛି। ଏ ସେମତି ରୁଟି ଖାଉଛନ୍ତି କିନ୍ତୁ କିଛି ମାନୁନାହାନ୍ତି ଆଉ।
ଏ ପିସା ଖବର କଁ?
ମେଦିସିନ ଡାକ୍ତର ଖାଉଚନ୍ତି ଔଷଧ। ତାପରେ ଏ ସେ ଯୋଉ ଗୁଣ୍ଡ ଖାଉଚନ୍ତି ଅଳ୍ପ ସେଟା ମେଥି ଗୁଣ୍ଡ କରି
ହୁଁଆ ପରିସ୍ରା ପାଇଁପ ଲାଗିଚି ନା ଖୋଲିଲେଣି?
ସବୁଦିନ ଗୋଟେ ଗୋଟେ ଖାଉଛନ୍ତି ବଟିକା ମେଥି ଗୁଣ୍ଡ ଚାମଚେ ଲେଖା ସକାଳୁ ଖାଉଛନ୍ତି ପୁଣି ଆଉ ଯେମିତି ସବୁ ଚାଲେ ଚାଲୁଛି।
ଯେ ମିନି ପୁଅ ଅଜିତ ର ବାହାଘର ବା? ହ୍ୟାଲୋ।
ହ୍ୟାଲୋ। ଆ ତାଙ୍କର ଛୋଟବେଳୁ ବହୁତ ଆଳୁ ଖାଆନ୍ତି ଆଳୁ ସେଇଟା ଧରିଦେଲା। ବାହରେ ରହୁଥିଲେ କିଛି ଏ ମାନନ୍ଦୀନି ପୁଅ ପିଲା ପଦରେ ରହିଲେ ଯାହା ଧଇଲେ ଖାଇଲେ ଆଉ।
ହଁ। ବାହାଘର କାହାର ହଉଚି?
ହ
ହ୍ୟାଲୋ।
ହ
ହ୍ୟାଲୋ।
ହ
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ବାହାଘର କାର ହଁ ହଁ।
ନା ମୁଁ କହିପାରିବିନନି ବାହାଘ
ଏ ମିନି ପୁଅର ବା ବାହାର ଠିକ ହେଇଚି ହେଲାଣି। ମିନି ପୁଅର।
କିଛି ହେଇନିଁ ତ ଠିକ ଠାକ ଯଦି ଯୋଗ ବରାଦ ଥିବ।
ମିନି ପୁଅର ବାହାଘର ହବ।
ତମେ ସବୁ ପାଇବ ଖବର ବାହାଘର ଯୋଉଠି ଯାହାର ହବନି।
ହଁ।
ଆଉ କଁ କସ ସମୟ ହେଇନି ନା କଣ କୋଉଠି କିଛି ଠିକ ହେଇପାରୁନି ଆ କଁ କରିଆ। ଆମେ ବ୍ୟସ୍ତ ହେଲା କ ହେଇଯିବ ବାହାଘର କଥା ନା।
ହଁ ଅ ଜୋରେ କ। ଆ ଆତ
ଲୁଗାପଟା କୋଉଠି କଁ କହିଲ?
ଆଜି ବା ଏଇ ତିନି ଥର ଛାତରେ ଶୁଖେଇଲିଣି ଆଣିଲିଣି ଏବେ ଛାତରେ ପକେଇଚି ଛାତ୍ର ପକେଇଚି।
ତାରରେ ପକେଇଚି ବାହାରେ ଟିକେ ଆଣି ପାଣି ଟିକେ ଲି ଗିଡି ଗଲେ ଘରେ ପଡିବ ଆଉ ରାତି ଯାକେ ଦିଇ ତିନି ଦିନ ହେଲା ତ ଏମିତି ପାଗ ଦଉଚି ଆଜି ପୁଣି ଜରି ଝିପି ଝିପି କଦେଲା।
ହଁ ଆଇନାଁ ବସ୍
ଆଜି ବେଶୀ ଲୁଗା ଶୁଖିନି ଖାଲି ମୋରି ଅଛି ଯା ଆଉ ପୁଅର ହଳେ।
ହଁ ଆ ମୋର ତ ସବୁଦିନ ଅଧିକ।
ଉଁ
ମୋର ଶୁଖିଛି ସବୁ ଏଇନା ଛାତରେ ଦିଥର ତଳୁକୁ
ଶୁଖିବାକୁ ଅଛି ସୁବି ଜାଗା ଅଛି ସୁବି ସେ ଆମର ଜାଗା ନାହିଁ।
ମୋ ପା ଚାରି ଜଣଙ୍କର ସବୁଦିନି ଧୁଆ।
ଉୁଁ।
ଚାରି ଜଣ ଲୋକଙ୍କର ସଫାସଫି ଚାଲିଛି ବେଡସିଟ ତକିଆ ଖୋଳ ତା ସାଁରେ ଯାଇଛି। ହଁ।
ବେର୍ସିଟି।
ବେଡସିଟ୍ ଗୋଟେ ତକିଆ ଖୋଳ ଗୋଟେ ଶାଢ଼ୀ ସାୟା ବ୍ଲାଉଜ। ତା ସାଙ୍ଗରେ ନାଇତି ତା ସାଙ୍ଗରେ ଝିଅର ଡ୍ରେସ ପୁଅ ଆଁ ପୁଅର ଡ୍ରେସ ପୁଅ ଡ୍ରେସ ଝିଅଡ୍ରେସ। ସେ ବାବା ଡ୍ରେସ ସବୁ ଧୁଆ ହେଇଛି।
ହଁ ମୋ ପୁଅର ଯେମିତି ଗୋଟେ ଆଣିଚି ତାର ଗୋଟେ ନୂଆଟେ ଆସିବ। ଆଜି ପକଉଥିଲା। ଟୋପେ ଟୋପେ ବର୍ଷା ପକଉଥିଲା କହିଲା ମା ଛତା ଟା ଦେ ସେ କଣ କଲା ନା ଛତା ଟାକୁ ବ୍ୟାଗ ଭିତରେ ପୁରେଇକି ଦେଇକି ଯାଉଛି କିରେ ତୁ ଯୋଉ ଛତା ଟାକୁ ଧରିକି ଯାଉନୁ ଏ ଗଲା ନାଇ ଗଲା ଆସ ଥିଲା ବେଳକୁ ଯଦି ଜୋରେ ପକଉଥିବ ଆଣିକି ଆସିବି ଆଉ ବାପାଙ୍କୁ କହିବୁ ରେନି କୋଟା ଆଣିବେ ଏଥର। ଗୋଟେ ଛୁଆ ବ୍ୟାଗ ଭିତରେ ଛତା ନେଇକି ଯାଉଛି କଣ କହିବୁ କହୁନୁ।
ଆ କେତେ ଚାଲା କେ ପୂଅ। ମୋ ପୁଅ ହଁ ହଁ ହଁ ହେଲେ ଟିକେ ଟିକେ ପ କହୁଥିଲା ସେଇଥିପାଇଁ ଗଲାନି।
ତିନ୍ତି କି କାଲି ସେମିତି କାଲି ନା ତ ସେଦିନ କିି ବାରେ କାଲି ସ ନା ନା ଏ ସେ ଯୋଉ ଶୁକ୍ରବାର ଦିନ ପ୍ରବଳ ବର୍ଷା ହେଇଥିଲା। ସବୁ ତିନ୍ତିକି ଆସିଲେ ସାଢେ ଚାରିଟା ବେଳେ ଛୁଟି ହେଲା।
ହଁ ହଁ ଆଡ଼େ ହେଇନି ବେଶୀ ବର୍ଷା।
ପୁରା କାଦୁଅ ହେଇକି ସେ ସାର୍ଟ ପ୍ୟାଣ୍ଟ ଗୋଡରୁ ଛାରିଲାନି ସେ ଯୋଉ ହେଇ
ଆମର ପୁଅର ବି ରେନି ରେନିକୋଟ ବି କିଣାହବ ପୁଅର ଆଜି ବୋଧେ।
ହଁ ହଁ କଣ କରିବା କିଣି ପା ଆଉ ତାର ତ ବର୍ଷରେ ଥରେ ଲେଖା ଆଉ ଚିରି ଦଉଛି ଖାଲି ଆସୁ ଆସୁ ପ୍ୟାଣ୍ଟ ସାର୍ଟ କୋଉଟା ସାର ସବୁ ସ୍କୁଲ ସାର୍ଟ କୋଉଟା ଠିକ୍ ନାହିଁ ସବୁ କାଖ ଚିରା। ସବୁ କାଖ ଚିରା ବଡ ସା ଯୋଉରା ପିନ୍ଧିଲେ ଚିରନ୍ତୁନି ସେଢାକୁ ପିନ୍ଧିକି ଯାଉନି ଯୋଉରା ଟିକେ ଛୋଟ ସାଇଜ ଆସିଛି ସେଆକୁ ପିନ୍ଧି ଗଲା ବେଳକୁ ଟାଇଟ ହେଇ ଯାଉଛି କାଖ ଚିରି ଯାଇଛି କିରେ ତୁ ଏଟା କାଇଁ ପିନ୍ଧି କି ଯାଉଛୁ। ମୋର ହାତ ଟିକେ ଝିମି ଯିମି ହଉଛି ଛୁଞ୍ଚି ଧରି ପାରୁନି ମୁଳୁରୁ ସିଲେଇ କରି ପାରୁନି କହୁଚି ଛୁଆ ପା ସବୁ ବହୁତୁ ନେଖା ଚିରୁଚନ୍ତି ପିନ୍ଧିକି ଜାଉଚନ୍ତିି ମୋର ଟିକେ ଚିରିଛି ପାଟି କରେ ମୁଁ କହିଲି ତୋର ଆଉ ସ୍କୁଲୁ ନ ହେଲା ନଜା ଚିରା ପିନ୍ଧିକି ଯିବୁ ବଡ ସାର୍ଟ ମୁଳୁରୁ ପିନ୍ଧୁନି। କହୁଛି ବଡ ସାର୍ଟ ପିନ୍ଧିଲେ ମୋ ପ୍ୟାଣ୍ଟ ପା ଦୁଶୁନି କି ମୋ ପ୍ୟାଣ୍ଟ କପାଇଁ ଦୁସିବ ତୋ ସାର୍ଟ ପି କୋତା ତାରେ ଯୟ ହ
ହଉ।
ହଉ ମୁଁ ଯାଉଚି ଶାଢୀ ପାଲଟି ବି ଯାଇଥିଲି ବାହାରକୁ। ରଖୁଛି।